ହଁ କୁହନ୍ତୁ।
କଣ କରୁଚନ୍ତି?
ବାହାରେ ଟିକେ ବସିଥିଲିି ଆଉ ଟିକେ ଖରା କମୁଛି ତ। ଖାଇକି ବସିଥିଲି ଆଉ। କଣ?
ମୁଁ ଘରେ ବସିଛି ଆମର ଇଆଡେ ଟିକେ ବର୍ଷା ଉଠେଇଥିଲା ତ ଜୋରରେ କାଳ ବୈଶାଖୀରେ ରହି ତ ବର୍ଷା ଉଠେଇଥିଲା। ଆଉ ଏଠି ବସିଚି ଆଉ।
ଆମର ସେପଟେ ଟିକେ ତିନି ଦିନ ଦି ତିନି ଦିନ ହେଲାଣି ହଁ ଏମିତି ନୁହଁ ଯେ ଗରମ କମିଛି ଗରମ ହଉଛି ବଟ୍ ଟିକେ କମ ଅଛି ଆଉ ଖରା ଟା ବି ପୂର୍ବ ଅପେକ୍ଷା ଟିକେ କମ ଅଛି।
ହଁ ଆମର ଏଠି ଗୁଳୁଗୁଳି ହଉଥିଲା ଆଜି କିନ୍ତୁ ଟିକେ ବର୍ଷା ଉଠେଇଲା ଯେ ବ ଜୋରରେ ଉଠେଇଥିଲା କିନ୍ତୁ ହେଲାନି ଟିକେ ଟିକେ ଖାଲିି ଝିପିଝିପି ହେଇକି ଛାଡିଦେଲା ଯେ ବେଶୀ ଗରମ ଆହୁରି ଲାଗିବ।
ଆଉ ହଉ। ମୁଁ ଫୋନ କରିଥିଲି କି ଆଉ ଏବେ ତ ଆମର ଶୀତ ଋତୁ ଆସିଯିବ ଆଉ କେମିତି କଣ ଟିକେ ପିକନିକ ବୁଲାବୁଲି କରିବା ପାଇଁ ମୁଁ ଫୋନ କରିଥିଲି ଆଉ ସାଙ୍ଗ ହେଇକି।
ହଁ କଣ ଏଇ ଖରା ଯେ ଆଉ ବର୍ଷା ପୁଣି ତ ବର୍ଷାରେ କୁଆଡେ ଯାଇପାରିବାନି ଯାଇ ଥଣ୍ଡା ମାନେ ଆମର ହେଇଯିବ ଶୀତ ଋତୁ ତ ଆଜିକାଲି ଆସିଲା ବେଳେ ହେଇଯାଉଛି ପୁରା ନଭେମ୍ବର ଡିସେମ୍ବର କାଇଁକିନା ଅକ୍ଟୋବର ନ ନଭେମ୍ବର ଫାଷ୍ଟ ଆଡେ ବି ପ୍ରାୟ ଗରମ ହିଁ ରହୁଛି ଗରମରେ ତ ଯାଇହବନି ଥଣ୍ଡା ହେଲେ ଯାଇ ହବ ଆଉ ପିକନିକ ମାନେ କଣ କହିଲେ ଏମ ସକାଳୁ ବାହାରିକି ଯିବେ କେମିତି ସନ୍ଧ୍ୟା ସାତଟା ଭିତରେ ଘରକୁ ଫେରି ପାରିବେ ତାହେଲେ ଠିକ। ଆଉ ଯୋଉ ଆଜିକାଲି ସମସ୍ତେ ପ୍ଲାନ କରୁଛନ୍ତି ଯିବ ପୁଣି ସେଠି ଯାଇକି ଅ ପୁରା ରହିବ ପୁରା ରାତି ବାରଟା ହେଇଯାଉଛି କାହିଁକିନା ଝିଅ ପିଲା ଏମିତି ସବୁ ବି ରହୁଛନ୍ତି ନା କେମିତିଆ ପାଖ ଜାଗା ଟିକେ ଭଲ ଜାଗା କଣ ସକାଳୁ ଯାଇକି ଆଉ ସନ୍ଧ୍ୟାରେ ଫେରି ଆସିବ ସିଏ ଗୋଟେ ଅଧେ ତାପରେ ଆଜିିକାଲି ମୁଁ କଣ ଦେଖୁଛି ଆଗରୁ କଣ ଥିଲା ପିକନିକ ବଣଭୋଜି ମାନେ ହଉଛି। ଲୋକ ସବୁ ଖାଇବା ଆଗରୁ ସେଇ ରୋଷେଇ ପାଇଁ ଜିନିଷ ସବୁ ସବୁ ନଉଥିଲେ ସେଇଠି ବନଉଥିଲେ ଏମିତି ସବୁ କରୁଥିଲେ କିନ୍ତୁ ଆଜି କାଲି ମୁଁ ଦେଖୁଛି ହଁ କିନ୍ତୁ ଆଜି କାଲି ମୁଁ ଦେଖୁଛି ଲୋକ ବୁଲିବାକୁ ପସନ୍ଦ କରୁଛନ୍ତି ଏଇ ସବୁ ରୋଷେଇ ଫଷେଇ ଧନ୍ଦାରେ ପଶିବାକୁ ଚାହୁଁନାହାନ୍ତି ଅ ଏଇଦରେ ଏମ- ଫିର୍ ଆଉ ଗୋଟେ ଜାଗା ଯାଉ। ଯେ ଯୋଉଠି ଖାଇବା ପିଇବା ବ୍ୟବସ୍ଥା ଅଛି ଖାଲି ବୁଲାବୁଲି କରିକି ଆସିବେ ଅର୍ ସେମାନେ କଣ କରୁଛନ୍ତି ନା ଗୋଟେ ରୋଷେଆ ନେଇଯାଉଛନ୍ତି ଯୋଉ ଜାଗାରେ ବଣଭୋଜି କୁ ଯାଉଛନ୍ତି ସେଇ ଜାଗାରେ ଜିନିଷ ପତ୍ର ସବୁ ଯୋଗାଡ କରୁଛନ୍ତି ସିଏ ରୋଷେଇ କରୁଛି ତାଙ୍କ ଲୋକ ସହିତ। ଆଉ ଆମେ ସବୁ ବୁଲାବୁଲି କରିକି ଆସିବା।
ହୁଁ ନାଇଁ ନାଇଁ ଆପଣ ଯୋଉ କହିଲେ ସେଟା ତ ଏବେ ବି ଚାଲିଚି କିନ୍ତୁ ମୋର ଆମର ସମସ୍ତେ ସାଙ୍ଗ ହେଇକି ମିଳିମିଶିକି ବୁଲାବୁଲି କରିବା ଖେଳାଖୁଳି କରିବା ତାପରେ ବି ରୋଷେଇ ନିଜେ କରିକି ଖାଇକି ଆସିବାରେ ଅଲଗା ମଜା ଥାଏ।
ହଁ ନାଇଁ ଠିକ୍ କଥା କହିଲେ ହଁ ଆପଣ ରୋଷେଇ ଫୋଷେଇ ଜାଣିଚନ୍ତି?
ହଁ ମୁଁ ଜାଣିଚି ଆଉ ମୁଁ ବହୁତ ଥର ଆମର ଗାଁ ରୁ ସମସ୍ତେ ସାଙ୍ଗ ହେଇକି ପିକନିକ୍ ବି ବହୁତ ଥର ଯାଇଚୁ। ଆଉ ରୋଷେଇ ନିଜେ ବି କରିକି ଖାଉ। ବହୁତ ଆନନ୍ଦ ଲାଗେ।
ହେଲେ କଣ ରୋଷେଇ ଯଦି ଯିବା ବଣଭୋଜିରେ କଣ ଅ ମାନେ ମା ସାଧା କରିବା ନା ଆମିଷ ବନେଇବା?
ମୋତେ ଟିକେ ବେଶି ଆମିଷ ଟିକେ ବନେଇବା ପାଇଁ ବେଶି ଭଲ ଲାଗେ ଆଉ। ଆଉ ସାଧା ବି ସେମିତି ହୁଏ।
ହଁ ପୁଅ ପିଲା ଟିକେ ପୁଅ ପିଲା ମୁଁ ଦେଖିଚି ମୋ ସ୍ୱାମୀ ଯେତିକି ସାଙ୍ଗସାଥି ଆମର ଯିଏ ଅଛନ୍ତି ପୁଅ ପିଲା ଟିକେ ପୁଅ ଛୁଆ ଆ ନ ମାନେ ଆମିଷ ବନେଇବାକୁ ଭଲ ପାଆନ୍ତି। ଆଉ ସେମାନଙ୍କ ହାତରେ ବି ବହୁତ ଭଲ ହୁଏ ଯେମିତି ମୋ ବାପା। ବହୁତ ଭଲ ମଟନ ଚିକେନ ମାଛ ସବୁ ବହୁତ ବଢିଆ ମନାନ୍ତି। ଯାହା ହେଲେ ବି ପୁଅ ଛୁଆଙ୍କ କ ଦ୍ଵାରା ନନ୍ ଭେଜ ଟା ବହୁତ ଭଲ ହୁଏ ଆଉ ଆପଣ କଣ ଭଲ ପାଆନ୍ତି ଖେ ମାନେ ଏ ଯେ ମଟନ ଫଟନ ନା
ହଁ ମଟନ୍ ଆଉ ମଟନ୍ କରି ହୋଉ କିଛି କେନ କରି ହୋଉ ଯେ ଦୁଇଟା ସାରା ଭଲ ଲାଗେ । ମାଛକୁ ଛାଡିକି ଆଉ ମାଛ ଟିକେ ଏତେ ଭଲ ଲାଗେନି ଆଉ।
ପିକନିକ୍ ହ କଲା ମାନେ କଣ କହିଲେ ପିକନିକ୍ ରେ ଦେଖିଏ ମାଛ ଟାକୁ କେବେ ତରକାରୀ କରନ୍ତିନି ମାଛଟାକୁ ଭଜା କରିଦିଅ ତାକୁ ସବୁ କଣ କରନ୍ତି ସମସ୍ତ ତ ଆଗୁଆ ଟିକେ ମାଛ ଖାଇଦିଅନ୍ତି ଆଉ ମଟନ୍ ଟାକୁ ଭାତ ସହ ଖାଆନ୍ତି। ଆଉ। ହୁଁ ଆଉ ଗୋଟେ ହେଲା କଣ ପନ୍ଦର ପ୍ରକାର ନକରିବାଠୁ ଖାଲି କରିବ ଭାତ ସାଲାଡ ଆଉ ମଟନ୍ ଝୋଳ ଟିକେ କରିବ ଆଳୁ ଦେଇକ କି ଆଉ ମାଛ ଭଜା ଟିକେ ଆଗୁଆ କରିବ ପାମ୍ପଡ ଏ ତିକି କରିବ ଠିକ ଆଉ ପନ୍ଦର ହଁ। ଆଉ ପନ୍ଦରଟା ଜିନିଷ କରିବ ଇଆଡେ ଟାଇମ୍ ହଉନଥିବ ସମୟ ହଉନଥିବ ଖାଇ ପାରୁନଥିବ ବୁଲି ପାରୁନଥିବ। ବୁଝିଲେ ଏମତି ସବୁ ଆଚ୍ଛା ଗଲେ କେମିତି ତା ପାଇଁ ରୋଷେଇ ଫୋଷେଇ ପାଇଁ ଆଉ ଜିନିଷ ପତ୍ର ଯୋଗାଡ କେମିତି କରିବା?
ଆମେ ଗଲେ ଆମେ ପ୍ରଥମେ ତ ଆମେ ଯେତିକି ଜଣ ଯିବା ସବୁ ସାଙ୍ଗ ଅଁ ଗୋଟେ ମି ଟିଙ୍ଗ କରିବା ଆଉ କେମିତି କଣ କେତେ କଣ ପଇସା ସମସ୍ତେ ଆଦାୟ କରିବା ଆଉ ଅଧିକ ସାଙ୍ଗ ଯଦି ହେଲେ ଗୋଟେ ଛୋଟ ମିନି ଭ୍ୟାନ୍ ରେ କରିବା। ଛୋଟ ବସ ଗୋଟେ କରିବା ଆଉ ଆଉ ସେମି ସମସ୍ତେ ସାଙ୍ଗ ହେଇକି ଯିବା ଆଉ କିଛି ଗୀତର ବି ମଝିରେ ହବ ଯେମିତି କିି ଆମ ଯାତ୍ରା ଭ୍ରମଣ ଟା ବାଟ ଟା ଆମକୁ ଜଣା ପଡିବ ନାଇଁ ଆଉ। ଆଉ ଏମିତି ତୋ ଜାଗା ଗା ଠିକ୍ କରିବା ଯେ ଯେମିତି ବୋହୁତ ଭଲ ସୁନ୍ଦର ଜାଗା ହେଇଥିବ। ପାହାଡ ଅଞ୍ଚଳ ହେଇଥିବ ଜଙ୍ଗଲ ଝରଣା ପାଖରେ ବି ଥିବ। ଆଉ ତମେ ତ ସେୟା କରିବା। ସେତିକି ଯେ ଯେତିକି ସବୁ ଯା ଜିନିଷ ଆମର ରୋଷେଇ ଆଉ କିଛି ଖେଳ ଜିନିଷ ବି ନେଇ ଯାଇ ନେଇ ଯାଇଥିବା ଯାହା ଫଳରେ ଆମେ ଖେଳାଖୁଳି ବି କରିପାରିବା। ଖାଇ ଖୁଆ ସାରିକି। ଆଉ ସେ ସବୁ ନେଇକି ଯିବା।
ନାଇଁ ଠି୍କ କହିଲେ ଦେଖନ୍ତୁ ଝର ଣା ଫରଣା ଜାଗା ଗଲେ ହିଁ ହବ ଦେଖନ୍ତୁ। ଆମେ ଆମିଷ କରିବା ଯାହାହଲେ ବଣ ଭୋଜି ଯିବା ମାନେ ଆଉ ଆମିଷ କରିବା ମାନେ ଠା ଠାକୁର ପାଖକୁ ଗଲେ ଭଲ ଲାଗିବନି। ସେଥିପାଇଁ ଏଇ ଯୋଉ ଝରଣା ଝରଣା ଜାଗା କି ଜଙ୍ଗଲ ଝରଣା ଜାଗ ଗଲେ କଣ ଦେଖିବାକୁ ଭଲ ଲାଗିବ ସେଠି ଟିକେ ବସିବାକୁ ଭଲ ଲାଗିବ ଟିକେ ଥଣ୍ଡ ଡାଳିଆ ଲାଗୁଥିବ ଆଉ ଆମି ଆମିଷ ହବ ଆଉ ଲୋକ ସବୁ ତ ଆମିଷ ଖାଇବାକୁ ପୁଅ କଣ ଝିଅ କଣ ସମସ୍ତେ ଭଲ ପାଆନ୍ତି। ଆଉ ହେଇଥିବ ସେ ଭଲ। ତାହେଲେ ହେଲେ ବି ଆମେ କେତେ ଜଣ ପ୍ଲାନ୍ କରିବା ଯିବା ପାଇଁ କେତେ ଜଣ ଖଣ୍ଡେ ଯିବା। ମିନି ଭାନରେ କେତେ ଜଣ ଯାଇପାରିବେ?
ଆମର ଗୋଟେ ଟ୍ରାଭେଲର ଯଦି ଆମେ କରିବା ଟ୍ରାଭେଲର ରେ କୋଡିଏ ବାଇଶି ଜଣ ଭଳିଆ ପଳେଇବେ। ଚବିଶ ସିଟ ର ଅଛି। ଚବିଶଟା ସିଟ ଅଛି। ଚବିଶଟା ସିଟ କୋଡିଏ ବାଇଶି ଜଣ କି ଚବିଶ ଜଣ ବି ପଳେଇ ହବ। ଆଉ ଜିନିଷ ପତ ତ୍ର ବି ଲୋଡ କରିକି ନେଇହବ ତାର ଅଛି ଉପରେ ଲଗେଜ ଅଛି। ଯାଇ ହବ। ଆଉ ବା ବାକି ରହିଲା ଗୋଟେ ଭଲ ଜାଗା। ଜଙ୍ଗଲ ଝରଣା ଥିବା ଜାଗାକୁ ଯାଇକି ଖୋଜି ଖୋଜିଆ ପାଇଁ ପଡିବ ଆଉ।
କିନ୍ତୁ ଦେଖିବା ଆମେ ରାସ୍ତା ଯିବା ପାଇଁ ଯେମିତି ଦୁଇରୁ ତିନି ଘଣ୍ଟା ଭିତରେ ପହଞ୍ଚି ପାରିବା। ସେମତିଆ ଜାଗା ଜିବା। ଅ ହେଲା। ଅଧିକା ଦୂର ଗଲେ କଣ ହ ହବ ନା ଆମେ ଯିବା ଆସିବାରେ ପୁରା ହୁଁ ହାଲିଆ ହେଇଯିବା।
ପଳେଇବ ହଁ।
ହଁ ସମୟ ଯିବ, ନିଜର ଏନ ଏନର୍ଜି ଯିବ, ସବୁ ଯିବ ନା ବୁଲିଆକୁ ଇଚ୍ଛା ହବ। ନା କିଛି ଖାଇବାକୁ ଇଚ୍ଛା ହବ, କିଏ ବାନ୍ତି କରୁଥିବ, କିଏ କଣ କରୁଥିବ ସିଏ ଗୋଟେ ଧନ୍ଦା। ଆଉ ଶୁଣନ୍ତୁ, ଯେତେବେଳେ ବଣଭୋଜି ପ୍ଲାନ କରିବା ଆଗୁଆ ପଚାରିଦବା, କାହାର ବାନ୍ତି ଫାନ୍ତି ଝିଅ ଛୁଆଙ୍କର ନାହିଁ ତ? କାଇଁ ନ ଏ ଯୋଉ ବାନ୍ତି ଛୁଆଙ୍କର ନେଇକି ମୋର ଗୋଟେ ବହୁତ ଖରାପ ଏକ୍ସପିରିଏନ୍ସ ଅଛି। ଯାହାର ଅଛି ସିଏ ଆଗୁଆ ମନା କରିଦଉ ଭଲ। ଏଥିରେ କିଏ ଭଲ ଭାବିବାର ଖରାପ ଭାବିବା ନୁହଁ।
ଜଣକୁ ଦେଖିଲେ ଆଉ ଜଣେ ବି ବାନ୍ତି କରିବ।
ହଁ ସିଏ ଗୁଡା ଭାରିଥା ଆମେ ଯିବୁ ବଣ ଭୋଜିରେ ନିଜେ ମଜା କରିବା ପାଇଁ, ନା ଆଉ କାହାକୁ ସମ୍ଭାଳିବା ପାଇଁ। ସେଇ ଥିପାଇଁ ଆଗୁଆ ପଚାରିଦବା। ତାପରେ ଆଉ ଗୋଟଏ ଜିନିଷ ବି ହୁଏ, ଆଗୁଆ ସବୁ ଚିନ୍ତା କରିକି କେତେ କଣ ଖର୍ଚ୍ଚ ହବ ପଇସା ବିଭକ୍ତ କରିଦବା। ନହେଲେ ଏମିତି ଏମ ହଉଥିବ, କିଏ କୁଁ କୁଁ କରୁଥିବ, କିଏ ଦଉନଥିବ ଆଉ କିଏ ପରେ ଦେବି, ନା ଯିଏ ଆଗୁଆ ଦବ ସିଏ ଯି
ହଁ ସେଇଟା ତ ଆମେ ଗୋଟେ ମିଟିଂ କରିବା ଯେ, ଏତିକି ଟଙ୍କା ଆମର ଆଦାୟ କରିବା, ଏତିକି ପଇସା ହେଲା, ଆଉ ଗାଡ଼ି ବାଲା ଏତିକି ନେବ, ଏତିକି ରୋଷେଇରେ ଖର୍ଚ୍ଚ ହବ। ଆଉ ସବୁ ପଇସା ଏକାଠି କରିକି ତାପରେ ଯିବା।
ହୁଁ, ଆମେ ଆମେ ହଁ କୁହନ୍ତୁ।
ଫାଷ୍ଟ ଯିବା ଆମେ। ଫାଷ୍ଟ ଯାଇକି ସେ ଜାଗା ଉପରେ ଯୋଉଠି ପହଞ୍ଚିବା ସେଠି ଆଗ ଭଲସେ ଟିକେ ଦେଖିବା କୋଉଠି କଣ କେମିତି ରୋଷେଇ କରିହବ। ଭଲ ଗଛ ଜାଗା ଛାଇ ଜାଗା ଦେଖିକି ସବୁ ଜିନିଷ ପତ୍ର ବାହାର କରିଦବା। କିଛି କାମ ଯଦି ବୁଲାବୁଲି କରିବା ବୁଲାବୁଲି କରିସାରିକି ଚୁଲି ଫୁଲି ତିଆରିିବା। ତିଆରି ସାରିକି ଆମର ଯାହା ଯେମିତି ରୋଷେଇ ଫୋଷେଇରେ ସାହାଯ୍ୟ କରିବା। କିଏ ପାଣି ପନିପରିବା କାଟିଦବ, କିଏ ପାଣି ଆଣିଦବ। ଆଉ ସବୁ ଲୋକ ତ ଆଉ ସାହାଯ୍ୟ କରିବନି କିଛି ଲୋକ ଖେଳା ଖେଳିରେ ବି ମାତିିବେ ତାସ୍ ଖେଳ ହଉ କ୍ରିକେଟ ଖେଳ ହଉ ଯାହାବ ବଲ୍ ଫଲ ହଉ ଆଉ ତାପରେ ରୋଷେଇ ସାରି ସାରିଲା ପରେ ଖାଇ ଖୁଆ ଦବା ଖାଇଖୁଆ ସାରିକି ଫଟୋ ଫଟ ଉଠେଇବା ଝରଣା ଫରଣା ପାଖକୁ ଯାଇକି ହଁ ସ୍ମୃତିରେ ରହିବ ବୋଲି ମନେ ରଖିବା ପାଇଁ ଆଉ ଉଠିବା ଫଟୋ ଫଟ ତାପରେ ପୁଣି ଯୋଉ ଜାଗାରେ ରଛି ରୋଷେଇ ଫୋଷେଇ କରିଥିବା ସେଠି କିଛି ଅଳିଆ ଆବର୍ଜନା ଯାହା ବି ହେଇଥିବ ତାକୁ ସଫା କରିଦେଇକି ପୁଣି ଆମେ ଫେରି ଆସିବା ପୁଣି
ନାଇଁ ଠିକ କହିଲେ ଆମେ ସେୟା କରିବା ଆମର ଯୋଉ ସାଙ୍ଗଙ୍କ ଗ୍ରୁପ ଅଛି ହାଠଟସଆପ ରେ ଆମେ ସେଇ ଗ୍ରୁପ ରେ ଗୋଟେ ମେସେଜ ଦେଇଦବା ଯେ ଆମେ ଏମ ଏମତି ପ୍ଲାନ୍ କରୁଛୁ ଆଉ ଏଇଥିପାଇଁ ଯାହାବି ଖର୍ଚ୍ଚ ହବ ଆମେ ସମସ୍ତେ ଡିଭାଇଡ କରିକି ଆଗ ପଇସା କରିବା ଏମିତି ସବୁ ଲେଖିବା ତାପରେ ଆମେ ଗୋଟେ ସେଇଠି ପୋଲ ବନେଇଦବା କିଏ ଆସିବାକୁ ଚାହୁଁଛ ଯଦି ହଁ କର ହଁ ରେ କ୍ଲିକ କର ଯିଏ ଆସିବାକୁ ଚାହୁଁନ ନାଇଁ ସେଇଥିରେ ଆମକୁ ଗୋଟେ ଲିଷ୍ଟ ଆସିଯିବ ଆଭରେଜ ଯେ ଆମକୁ କିଏ କିଏ ଆସିକି ଆସିବାକୁ ଚାହୁଁଛି ସେଇଠୁ ଆମେ ଗୋଟେ ସେମାନଙ୍କୁ ନେଇକି ଅଲଗା ଗୋଟେ ଗ୍ରୁପ ବନେଇବା ସେଇଠି ସବୁ ଡିସକସନ କରି କି ଯାହା ଯେମିତି ଆମେ ପ୍ଲାନ୍ କରିବା ନା କଣ କହୁଛନ୍ତି?
ହଁ ହଁ ଆପଣ ଯୋଉଟା କହୁଛନ୍ତି ସେଇଟା ଏକଦମ ଠିକ କଥା ସେମିତି ହିଁ କରିବା। ଆଉ ଆପଣଙ୍କ ପାଖରେ ଯୋଉ ସାଙ୍ଗଙ୍କ ନମ୍ବର ଅଛି ତାଙ୍କୁ ବି ଆପଣ ଜଣେଇ ଦିଅନ୍ତୁ ମୋ ପାଖରେ ଯିଏ ଅଛନ୍ତି ମୁଁ ତାଙ୍କୁ ବି ଜଣେଇଦେବି ଆଉ
ହଉ ହଉ ଠିକ ଅଛି ତାହେଲେ। ତାହେଲେ ସେୟା କରିବା ଆଉ ପରେ କଥା ହବା ତାହେଲେ ଆଉ।
ହଉ ରହୁଚି।
ଠିକ ହଁ ହଁ ରହୁଛି ବାଇ